ହଁ।
ହଁ ଅଁ କଣ ଖାଇବା ପିଇଆ ସରିଲେଣିି ନା ନା
ଖାଇ ପିକି ମାଜି ଧୋଇକି ଆଣିଲି ଏଇ-ଇ-ଇ କ୍ଷୀର ଟିକେ ଫୁଟଉଛି, ଏରା ପିଇବେ ଲାଇନ୍ ଅଛି ନା ପଳେଇଛି?
ଆମର ଅଛି।
ଆଁ
ନା ଲାଇନ୍ ଅଛି ବା।
ହଁ ତୋ ଶୁବୁନି ତୋ କଥା।
ମୋ କଥା ଶୁଭୁନି? ନା ନା ମୋ ବା କଥା ହେଉଛି ନେଟୱାର୍କ ପାଉଛି ବା ମୋର ଫୁଲୁ।
ତାଲେ ରୋଇ ବସିକି କଥା ହୋଉଛ ଆମର ପଦାରେ ହି ମୁ ବସି ଚଉୁରା ପାଖ
କ -
ତବୁ କ
ଓହୋ, କଁ କହିଲୁ?
ତ ବୋଉ।
ହଁ ବୋଉ ତାର ବାପାଙ୍କୁ ଖାଇବାକୁ ଦଉଥିଲା ଦେଇ ସାରିକି ସେ ସେଠି ବସିକି ଖାଉଥିଲା। ତାପରେ ସେଇଠି ରୋଷେଇ ଘର ଅଛି ବା।
ହଁ ତ ଚଣ୍ଡି କି ଆଣି ନେଇଚୁ ସେ କଣ କଲାଣି ଶୋଇଲାନି ନା ଚଣ୍ଡି ଶୋଇଲାନି ନା?
ସେ ମୋ ଫୋନ୍ ଦେଖୁଥିଲା, ଏବେ ଆଣିଲି ତା ପାଖରୁ।
ହଁ ଚୁପ୍ ଚାବ୍ ବସିଚି।
ନା ନା ସେ ପୁଅ ସାଙ୍ଗରେ ଫୋନ୍ ଦେଖୁଛି ନା ଇଲୋ ପୁଅର ତାର ଫୋନ୍ ଦେଖୁଛନ୍ତି।
ହଁ ସେଇ ବି ଯୋଉ ବି ବୁଦା ଦେଖିଛନ୍ତି। ଆଉ ରଜରେ ଆଜି କଣ ପିନ୍ଧିଥିଲୁ? ସାଢୀ।
ହଁ ମୁଁ ନା ନା ଶାଢ଼ୀ ପିନ୍ଧିନଥିଲି, ସେ ଡ୍ରେସ୍ ସେଟ୍ ଗୋଟେ ପିନ୍ଧିଥିଲି ଆଉ।
ହଁ ହା-ହାପ୍ ଡିଉଟି କରିକି ପଳେଆଇଲୁ।
ହଁ -ହଁ ପ୍ରରା।
ହଁ ଛୁଟି ଆଣିିକି ଆଇଲୁ ଦିନ?
ସେଇ ମାନେ ହାପ୍ ରେ ମୁଁ ଆସିଲେ କଣ ମୁଁ ସାଢେ ତିନିଟା ବେଳକୁ ଯାଏ। ମୁଁ ତାଙ୍କୁ କହିଥିଲି ଚାର୍ ଟାରେ ଯିବା କଥା ମୁଁ ସେ ସାଢେ ତିନ୍ ଟା ତିନିଟା ପଇଁଚାଳିଶ ବେଳେବେଳେ ଚାରିଟାରେ ବି ମୁଁ ଯାଏ।
ହୁଁ ଆଉ ଯୋଉ ଦି ଘଣ୍ଟା ଧର ଜାଣିକି ଇଏ କରିଥାନ୍ତୁ ସେ-ସେ ଯା କରିବେ ଖାଇବେ।
ହଁ ସେ ତାଙ୍କର ଯା ପକେଇ ଥିବେ ପକେଇ ଥିବେ।
ହୁଁ, ମାଲିକ ଭଲ କଥାବାର୍ତ୍ତା କରୁଛି ନା?
ମାଲିକ ର କିଛି କଥାବାର୍ତ୍ତା ସେମିତି ହେଇନି। ଖାଲି ଥରେ ଡାକିକି କଥା ହେଇଥିଲା ପଚାରିଥିଲେ କି କି ଯୋଉ କାମ କେମିତି କଣ ଚାଲିଛି ସି ମାନେ ଯୋଉଟା ନ ଜାଣିପାରିବ ପଚାରିବ ଏଇଆ ଆଉ।
ହଁ, ଆଉ ହଉଛି ତତେ ତାହେଲେ ଯା ହଉଛି ରହିଥିଲି ଯା କା ଥ୍ରୋ ରେ କି ଆଉ ଜଣକ ୟେ ରେ?
ହଁ, ହଁ ରହିଥିଲି ଯେ ଆଉ ଜଣଙ୍କ ଇଏରେ ଟିକେ ବୁଝାବୁଝି କରିକି ତାପରେ ସେ ମାଲିକ କ ମ୍ୟାନେଜର ଦୁଇ ଜଣ କଥା ହେଇଥିଲେ ଆଉ।
ହୁଁ, ମାନେଜର ଜଣେ ଅଛି।
ମାନେ ଥ୍ରୋରେ ମାନେ କଣ ମୁଁ ଭେକନ୍ସି ଟା ଜାଣିବେ କି କୋଉଠି ଅଛି ଧର ଘର ସାଇଟ୍ ବି ଭ୍ୟାକେ ଭ୍ୟାକେନ୍ସି ଥିଲେ ମୁଁ କଣ ଜାଣିବି କି ସେଠି ବାହରିଛି ବୋଲି।
ନାଇଁ
ହଁ, ଯୋଉମାନେ ଯାଉଛନ୍ତି ଆସୁଛନ୍ତି ମୋ ଚିହ୍ନା ଜଣା ଭିତରେ ସେମାନଙ୍କୁ କହିଲେ ସେମାନେ ଜାଣିବେ କୋଉଠି ଭ୍ୟାକେନ୍ସି ବାହାରୁଛି କି ତାଙ୍କ କାନରେ ବାଜିବ ମୁଁ ତ ଏଇ ଘର ସାଇଟ୍ ରେ ଥିଲା କ ମୁଁ ଜାଣିଥିଲି ନା ଯାଇଥାନ୍ତି।
ଗୋହା ଭିତରେ କାମ କଣ କି ଜାଣିବୁ? ସେଇଟା କଣ ଗମେ ଇଏ
ହଁ ସେଇପା ମୋ ସେଇ କଥା ହେଲା ମୋ ମେନ୍ କଥା ସେମତି ଭ୍ୟାକେନ୍ସି ସବୁଆଡେ ଅଛି ତୁ ଯୋଉଠି ତୋର ଚିହ୍ନା ଜଣା କିଏ ଥିବ ଆସି କହିବୁ ତୁ ଯିବୁ ଇଣ୍ଟରଭ୍ୟୁ ଦେବୁ କଥା ହେବା ତାପରେ ସିଲେକ୍ସନ୍ କରିବେ।
ହୁଁ, ତୋର ଇଣ୍ଟରଭି୍ୟୁ ହେଇଥିଲା ସେଟା?
ହଁ, ଇଣ୍ଟରଭିୁ ନେବେ ନି ସବୁଠୁ
ମାନେ କଣ କେମିତି ପଢିଛୁ କଣ କୋଉ ବିଷୟରେ କଣ ନଲେଯ ଅଛି ପଚାର
ହଁ, ହଁ ପଚାରିବେ କଣ ଶିଖିଛ କଣ ଜାଣିଛ ଏଇଆ ପଚାରିବେ ସବୁଠି।
ଇଏ ବିଷୟରେ ବେଶୀ ଜାଣିଥିବା ଗୋଟେ ଦରକାର ପଦେ ଖୋଜୁଥିଲି ଆଉ।
ହଁ, ସବୁଠି ତୁ ଯୋଉଠିକି ଯା ଖାଲି କମ୍ପ୍ୟୁଟର କଥା ପଚାରୁଛନ୍ତି ଆଉ କିଛି ପଚାରୁ ନାହାନ୍ତି।
ଯୋଉ ଗୋଟେ ଦୋକାନ ରେ ଯା ଗୋ ସୁଧା ହୋଲସେଲି ଦୋକାନରେ ବି ସୁଧା ଗୋଟେ କମ୍ପୁଟର ହଁ ରେ ଚାଲିଛି କାମ।
ହଁ ସମସ୍ତେ ଗୋଟେ ଜିନିଷ ମୁଁ ଦେଖିଲି ତୁ ଯଦି କଣ କହିଲୁ କାମ ଜାଣିଥିବୁ ଶିଖିଥିବୁ ତୋର କିଛି ପ୍ରୋବଲେମ୍ ନାହିଁ ତେଣିକି ତୁ କମ୍ପ୍ୟୁଟର କାମ କର କି ନ କର କାମ କହିବାକୁ ଗଲେ ତୁ ଏଇଆ ତ ଶିଖି ଯାଇ ଥିଲେ ବି କାମ ଦେଲେ ବି ତୋର ଅସୁବିାଧା ନାହିଁ ନ ଦଲେ ଅସୁବିଧା ନାହିଁ।
ହୁଁ, ଦେଲେ ତୋର ଆରାମସେ କରିଦବୁ ନଦେଲେ ଆହୁରି ଆରାମ୍।
ହଁ ତାପରେ ଯୋଉଠି ଅଲଗା କାମ ଅଛି ଇ ଆଚୁ ତୋର ମେନ୍ ଜିନିଷଟା ଜାଣିଛୁ ତାପରେ ଯୋଉ କାମ ଦିଅନ୍ତୁ ଦିଅନ୍ତୁ ସେଥିରେ କିଛି ଅସ୍ ଆସୁବିଧା ନାହିଁ ୟୁଟ୍ୟୁବ୍ ଅଛି, ଗୁଗୁଲ୍ ଅଛି ସେଇଥିରେ ଆରାମସେ ଆମେ ଦେଖିକି କାମ କରିଦେଉ।
ହୁଁ, ତୁ ଏଇ ଯୋଉ ଡିଟି ପି ଇଏ ଶିଖିଛୁ ନା?
ଏବେ ଆଡ଼୍ ହେବ କମ୍ପ୍ୟଟରରେ।
କମ୍ପୁଟର ରେ ଯୋଉ ଡିଟିପି ଡିଟିପି ବାହାର ନା ଇଏ
ଡିଟିପି ଟା ବା ମେନ୍ ସେ ଯୋଉ ଓଡ଼ିଆ ଟାଇପିଙ୍ଗ ଟା ଜଷ୍ଟ ଷ୍ଟାର୍ଟ କରୁଥିଲୁ ଆମେ ଶିଖାଉଥିଲୁ ପିଲାଙ୍କୁ ଜଷ୍ଟ କରୁଥିଲୁ ସେଇଟା ଇନକମ୍ପ୍ଲିଟ୍ ଅଛି ଆଉ ସେଇଟା କରିଦେଲେ ହେଇଯିବ ଆଉ।
ସେଇଟା ଜାଣଣିି କମ୍ପ୍ୟୁଟର ଏଇ ଏଇ ଡି ଟିପି ବାହାର କରିକି ଗୋବିନ୍ଦନାଙ୍କ କଁ ପଦି ଟଙ୍କା ଖର୍ଚ୍ଚ ପଚାଶ ଟଙ୍କା ନଉଛନ୍ତି।
ହଁ ଅଁ। ସେଇବା ଡିଟିପିଟା ଶିଖିବାକୁ ଟିକେ ପଡ଼ିବ କଣ ଓଡ଼ିଆଟା କଣ ମୋ ହକ୍ ହ କ୍ଷ ପର୍ଯ୍ୟନ୍ତ ସିନା ଶିଖି ଯାଇଛି ତାପରେ ଆକାର ଫାକାର ଗୁରା ଜଉ ଲେଖିକି ସିକ ଶିଖିବା କଥା ସେଇଟା ବ୍ଲାଇଣ୍ଡ ଟାଇପିଙ୍ଗ ରହୁଛି ନା ସେଇଟା ଜଷ୍ଟ ଆମେ ଷ୍ଟାର୍ଟ କରଉଥିଲୁ ଆର ବର୍ଷ ତାପରେ ପିଲାଙ୍କୁ ଶିଖା ହଉଛି ଛଡ଼ା ହଉଛି ସେଇରା ଟଚରେ ନ ରହିଲେ ହବନି ହୁଁ।
ଟିକେ ଭୁଲହେଲା ଏ।
ହୁଁ ସେ ଶିଖିଲେ ଦି ମାସେ। ମାସେ ଦିମାସ ଲାଗିବ କିନ୍ତୁ ହେଇଯିବ ଆଉ।
ହୁଁ କାଲି କୁଆଡେ ଯିବ ବୁଲି।
ହେଇ ମନ୍ଦିର।
ଗାଁରେ ନା ବାହାରି?
ହଁ ସେଇ ଗାଁ ମନ୍ଦିରରେ ଯାଇଁକି ବୁଲି ଆସିବୁ ଟିକେ ଆଉ ସବୁ ମନ୍ଦିର ଆଉ।
ହୁଁ। ଆଉ କଣ କରିଥିଲା ଦବାକୁ ଖାଇବାକୁ?
ମୋ ବୋଉ ତାର ବିରିୟାନୀ କରୁଛି ବା।
ଆଉ ବିରିୟାନୀ ହଁ ସ୍ପେଶାଲ ସକାଳ ପୂର୍ବରୁ କରିଥିଲା ସେଇଆକୁ ରଖିଥିଲା କଣ ଗନ୍ଧିଆ ବନ୍ଧିଆ ହେଇନଥିଲା?
ନା ନା କିଛି ହେଇନି ବିରିୟାନୀ ସେମତି ଅଛି ଫ୍ରେଶ।
ଭଲ ଲାଗୁଥିଲା ନାଁ?
ହଁ ସେ ତ ବଢିଆ କରୁଛି ଆଉ।
ହଁ ତୋଠୁ ଶିଖି ଯାଇଛି ପୁରା ଆଉ।
ସେ ବିରିୟାନୀ ଥିଲା ସେ ପିଠା ରଖିଛି ସେ ପିଠା ସେ ଆମ୍ବ ସବୁ
ଭଲ ମାଷ୍ଟର ବାହାରିକି ହେଲା।
ହଁ ସେ କରୁ ଭଲ।
କିଲେ ଚାଉଳରେ କରିଥିଲା?
ହଁ ତାର ସବୁ କିଲେ କିଲେ ପକେଇଛି।
ହୁଁ ସକାଳୁ ଖାଇଥିବ ଖରାଅଳୁ ପୁଣି ଉପରଓଳି ରାତି ତମେ ନାଇଁ ଖାଇଥିବ। ମାମୁଁ ଘରଆଡେ ଯାଇଥିଲୁ ନା?
ନା ମୁଁ କୁଆଡେ ଯାଇନି ମେଘପା ହେଲା।
ହୁଁ ଆସିକି ପହଞ୍ଚିଚୁ ତ ବର୍ଷା ନଥିବାରୁ ତାହେଲେ କଁ ପାଇଁ ଯାଇ
ହଁ ଆସିକି ପହଞ୍ଚିଚୁ ସେ ସାଙ୍ଗେ ସାଙ୍ଗେ ତାପରେ ବର୍ଷା ଉଠେଇଲା ଖାଲି ବିଜୁଳି ଘଡଘଡି ମାଇଲା
ହୁଁ ସାଙ୍ଗେ ସାଙ୍ଗେବା ଘୋଟିିଆଇଲା ଅନ୍ଧାର ଇଏ ବାହାରିଥିଲା ଯିବ
ସେ ବିଜୁଳି ଘଡ଼ ଘଡି ପ୍ରବଳ ହେଲା ତାପରେ ସେଥିପାଇଁ ଆଉ କୁଆଡେ ଗଲିିନି ମୁଁ ସେତିକି ବଳେ ଯାଇକି ଟିକେ ବୁଲିକି ଆସିଥାନ୍ତି ଆଉ ଗଲିନି। ତାପରେ ମେଘ ହେଲା ହେଲା ହେଲା ତାପରେ ଟିକେ ର ଆଠୁଆର ଗନୁ ଏଇ ପୁଅର ଗୋଟେ ଆଣିବା ପାଇଁ ସେ ସାର୍ଟ କାଲି ପିନ୍ଧିବ ବୋଲି।
ତୋ ପୁଅ କୁଆଡେ ଯାଇଥିଲାଲୋ କାଲି?
ହଁ ସିଏ ଯାଇଥିଲା ଆଣିଥିଲା ତାର ଗୋଟେ ଫେରଏଇ ଯାଇଥିଲା ଆଜି ଆଉ ଗୋଟେ ଆଣିକି ଆସିଛି।
ହଁ କିଏ କିଏ ଯାଇଥିଲ ସବୁ?
ସାନ ବଉ ଗଲେ ତ ତାର ଅ ଚେଞ୍ଜ କରିବା ପାଇଁ ଆଣିଥିଲେ ସେଇ ପୁଅର ଗୋଟେ ସାର୍ଟ ତାକୁ ଛୋଟ ହେଲା। ସେଇଥିପାଇଁ ପଳେଇଲୁ ନହେଲେ ମେଘରେ କୁଆଡେ ଯାଇଥାନ୍ତୁ। ହଁ ସିଏ ବାବୁନୀ ଯାଇଥିଲା ମୁଁ ଯାଇଥିଲି ପୁଅ ଯାଇଥିଲା।
ହୁଁ ଆଉ ଏଇ ତ ବର୍ଷାରେ କଉଠି ଯାଇ ଦୋ ଦୋକାନ ସେ ଦୋକାନ ଓଦା ହେଇପାରୁଥିବ କି। ଆଜି ନଠୁଆବର ହାଟ ବି ପ୍ରବଳ ଭିଡ ହେଇଥିବ।
ହଁ।
ହାଲୋ।
ହଁ।
ଏଇ ନଠୁଆବର ହା
ଶୁବୁନି। ହାଲୋ ହଁ -ହଁ।
ଏବେ ହାଟରେ ତ ଭଲ ବେପାର ହଉଚି ଜଳିଖିଆ ଫଳିଖିଆ ହଁ।
ମାନ୍ଦା ହେଇଯାଇଥିବ ବର୍ଷ୍।
ରଜପାନ।
ହାଲୋ। ହୁଁ ଆଉ କଣ ଖାଇବା ହେଇଥିଲା ଆଜି?
ଆମର? ଆମର ମଉସା ଟିକେ ଚିକେନେ ଆଣିଥିଲେ ସେଇଆକୁ ରୋଷେଇ କରିଦେଇଥିଲି ଖାଇଥିଲେ ଖରାଳେ। ଏଇଖୁଣି ସେଇ ରୁଟି ମଟର୍ ତରକାରୀ।
ହୁଁ- ସବୁଠୁ ଭଲ ରୁଟି ମଟର ତରକାରୀ ହଁ ସେଇ ସବୁଠୁ ବେଷ୍ଟ୍ ଖାଇ
ଏଇ ସିଏ ତାଙ୍କର ତ ଏଇ ଯଉ ମଟର ତରକାରୀ କରିଥିଲା ମଟର ତରକାରୀ ସକାଳେ ଦେଇଥିଲା ପୁଣି ଏଇଖୁଣି କରିଥିଲା ରୁଟି ଖାଲି ଚାରି ଖଣ୍ଡ କରିଦେନି ମଉସା ନାଗି ପୁଅର ତାଙ୍କର ଖାଇଦେଲେ ତରକାରୀ ବି ଥିଲା ସକାଳ ତରକାରୀ ମୁଁ ମୋର ଆଳୁ ସିଜା ଲେମ୍ବୁ ଝୋଳ କରି ପିଆଜ- ପିଆଜ ପକେଇକି ଆମ୍ବ ନେଇକି ପଖାଳ ଭାତ ଖାଇଦେନି ଝିଅ ତାର କଞ୍ଚା ଆମ୍ବ ଖାଉ ଏଇ ଉଁ- ତାକୁ ଭଲ ଲାଗୁଛି କଞ୍ଚା ଆମ୍ବ କାଟିକି ଖାଇ ଦେଲା ମୋ ସାଙ୍ଗରେ ମୁଠେ ଭାତ ଖାଇଲା ଖାଇଲାନି ଆଉ। ମାଜି ଧୋଇକି ସଇଲା କାମ।
ହଁ।
କାଲି ଫୁଣି ଅରୁଆ ଖିଆ ହବ ଆଉ।
ପିଠା ହେଇନି କି ପିଠ୍
ପିଠା ସକାଳେ ବା ବୋଉ ସକାଳେ ଦେଇଥିଲେ ପୁଣି ସନ୍ଧ୍ୟାଳେ କରି ଦେଇଥିଲେ ପିଜା ପିଠା। ହୁଁ
ହଁ ମାଇଁ ପିଠା କଣ ଦେଇଥିଲେ ହଁ ପା ମାଇଁ ପିଠା ଦେଇଥିଲେ।
ତ ବଉ ବିରିୟାନୀ ଦେଇଥିଲା ନାଲୋ ହଁ ହଁ ଦେଇଥିବ ସେ ହଁ ବିରିୟାନୀ ପାଇଁ ଗୋଟେ ଡିସ୍ କିଣି ଦେଇଚ ନା ହାଣ୍ଡିରେ କରିଚି? ହାଣ୍ଡିରେ କରିଚ ନା କଉଥିରେ?
ହଁ ହାଣ୍ଡିରେ କରୁଚି।
ଉଁ
ହାଣ୍ଡିରେ କରୁଛି ବା ହାଣ୍ଡିରେ ଡିସରେ କଲେ ଲାଗନ୍ତାନି। ତଳ ଫଳ ଯେତେ ବି
ହଁ ହଁ ଡିସଟା ଗୋଟେ କିଣି ଆଣନ୍ତ ସବୁବେଳେ ତ ବିରିୟାନୀ କରୁଛ ଡିସଟେ ନେଇ ଆସନ୍ତ। ଦ ସିଲିବର ମୋଟା ତା ତଳ ଥିଲା ଗୋଟେ ସିଲଭର ଡି ଟିକେ ନେଇଯାଆନ୍ତୁ ସବୁବେଳେ ତ କରୁଛନ୍ତି।
ଗୋଟେ ଛୋଟିଆ ଡିସ ମନେ ପଡୁନି କିଣିବାକୁ ସେ ଛୋଟିଆ ଡିସ୍ ଆଣିନି ଆଣିବ ପାଞ୍ଚ କିଲିଆ ଡିସଟେ ଆମର ଅଛି।
ଏତେ ବଡ କଣ କିଲେ ଯେମିତି ଚାଉଳ ଧରିବ।
ଆଣିବ ସେ ଡି କିଲିଆ ଗୋଟେ ଆଉ ମନେ ପଡୁନି ମନେ ପଡ଼ୁନି ଆଣିବାକୁ ଆଣିବ ପଇସା ପାଶହ ଦବ ଜଣକୁ କଣ କହିଲୁ
ହଁ
ହଉ ହଉ ତୁ ଶୋଇପଡ ନା କଣ କହୁଛୁ?